ହାଲୋ।
ହୁଁ।
କୁଆଡେ ଯାଉଚ କି?
କଥା ହୋଉନ?
କିଏ କି କିଏ ବାପା କି?
ହୁଁ।
ଅ ହ ଆଉ କୁଆଡେ ଯାଉଚ?
କୁଆ ନାଇଁ ଏବେ ରୁମ ରେ
ହୁଁ। ଆଉ ଏଇ ଦେ ଦେଖି ଯୋଉ ଦେଖିଚ ଏ ଯୋଉ ୟାର ଅଁ ବାପିର ଯୋଉ ଛାଡୁଚି ସବୁ
ନା।
ଅଁ। ଏବେ ମୁଁ କଥା ହେଇଥିଲି।
କଣ କହିଲା?
ବାପାକୁ କହିବୁନି ହେଲା କହିଲେ ବି କିଛି ନାଇଁ ଯେ କଥା ହେଇଥିଲି କାଇଁ ମତେ ଝୁମୁୁରିଟା ଆଖିରେ ଦେଖାଗଲା। ଝୁମୁରିଟା ସାଙ୍ଗେରେ କଥା ହେବି ଲା ଯୋଉ ଦେଖାଗଲା। ଭଲ ଲାଗିଲାନି ମନ ଟା ଏ ପଚାରିଲି ତା ଶା ସ୍ତ୍ରୀ କଥା ଆଉ ଏଇ ଯୋଉଟା ବାହା ହେଲା ଏବେ ଆଉ।
ଅଁ
ଉଁ ଭଲ ଝିଅଟେ ଦେଖ ଆ
ଏଇଟି ଅଛି ପା
ଏଇଠି ଅଛି ସିଏ ବି ଏମତି କାମ କରିବା ବା।
ହୁଁ
ଆଉ ଏ ଚଣ୍ଡୀ କାମ କରିବାକୁ ସି ବି ଏମିତି କରୁଥିଲା ନା ନାଇଁ ସେ ବଇଛି ଏମିତି ହ୍ୟାଲୋ ଆଁ କହିଲେ ଏଇ ଆମର ଏଇ ଯୋଉ ଅଛନ୍ତି ହିରୋଇନ।
ସେ କାହିଁକି କିଏ ଜାନିଛି ସେ କୁଆଡେ ଯାଇଛି।
ଓ ହଉ ଆଉ କଣ କହ?
ଆଉ
ଆମ ତା କଥାରୁ ଛଡା ଆମେ ଆମ କଥା କହିଲୁ ଆମର ଆମ ଦୁଃଖ ସୁଖ ତ ବଳି ପଡଛି ଆଉ
ହୁଁ କିଏ ଗଲା କିଏ ମଲା ଆମେ ଜାଣି
ଆଉ ଜାଣିବା ଦରକାର ନାହିଁ।
ହୁଁ
ଆଉ ତୁ ବାହାଘର ହେଲେ ମତେ ଗୋଟେ ଡ୍ରେସ ଟେ ଦେବୁ ହେଲା।
ଆଁ
ବାହାଘର ହେଲେ ଡ୍ରେସ ଟେ ଦେବୁ।
ଡ୍ରେସ୍ ନବୁ।
ହଁ ମୁଁ ଡ୍ରେସ ପିନ୍ଧିବି।
ହଉ।
ହଁ
ରାତିରେ କଣ ରୋଷେଇ?
ଏ ରାତିରେ ପୁରୀ କରୁଛୁ।
କାଲିି ବା ପୁରୀ ଖାଇଥିଲ।
ଆଜି ମୁଁ ଖାଇଲିିନି ପଳେଇଥିଲି।
ଆଉ କଟକ ଖାଆ ପଶିକି।
ହଁ କଟକ ଖାଇବି।
ହୁଁ ଆଉ କଣ କୁହ?
ଆଉ।
ଆଉ ଏଇଭଳିଆ ଚାଲିଛି କଥା ଆଉ କଣ? ବର୍ଷା ଛାଡିଥିଲା ପୁଣି ଅନ୍ଧାର କରିକି ଆଇଲାଣି। ଆଠ ତାରିଖ ପରେ ପର୍ଯ୍ୟନ୍ତ ବର୍ଷା ହେବ ଯାାଉ ଇଆଡ଼େ ବର୍ଷା ନାହିଁ ଆରାମସେ ଶୁଖିଲା ପାଗଲାରେ ରହୁଛ।
ହଉ।
ହୁଁ।
ଆଉ କଣ କହ?
ଏଇଟାତ ଚାଲିଛି ଆଉ କଣ ଆଉ ଝିଅକୁ ତାର ନେଇକି ନା ଗଲେ ଭାରି। ମୁଁ ଏଇଁନା ଆରାମସେ କାମ ଟିକେ କରିଦେବି ଯାଉଛି।
ଆଉ
ଏଇଆ ହଉଛି କଥା ଆଉ କଣ କହିବି। କଣ ନାଇଁ ଆମର ଯାଇଥିଲେ ଗାଁ କୁ ଯେ ଗାଁରେ ପଡ଼ିଯାଇଛି। ଗୋଟେ ଶାଗୁଆନ ଗଛର କା କାଠଟା ଯେ ଗଛଟେ ବଡି ପ ଯାଇଛି ଗୋଟେ ହଉଛି ଆଉ ଗୋଟେ କଣ ଗଛଟେ ପଡିଯାଇଛି। ଏରା ଯିବେ ହା ରଖିବେ ବୋଲି ଏ ନ ଆତେଇ ଦେଲେ ପାଣି ଖାଇଲେ ପୁଣି ଏଁ ପୋକ ଲାଗିବ କଣ ତାଙ୍କର ହବ। ଯାଉନାହାନ୍ତି କି କିଛି ନାହିଁ। ଆଁ କାଠ ରଖିଥିବେନା? ପଟା ପଟା ଜିନିଷ ଟା ପଟା ହବ ଭଲ ଶାଗୁଆନ କାଠ।
ହୁଁ ଆଉ ଖଟ କରିଦେ।
ଏ କହୁଥିଲି ଠାକୁରଙ୍କ ଖଟୁଲି ମୋ ଠାକୁରଙ୍କ ଖଟୁଲି ଗୋଟେ କରିବା ବୋଲି ଯେ ଠାକୁର ଖଟୁଲି କଣ କିଛି କହୁନାହାନ୍ତି କି କିଛି ନାହିଁ ଠାକୁର ଖଟୁଲି କରିବେ କି ନାଇଁ କିଏ ଜାଣେ?
ଯଦି ଖାଏ ଠାକୁର ଖଟୁଲି ନ କଲେ ଖଟ ଟେ କରିଦେ ଆଉ ଡେସିଙ୍ଗ ଟେବୁଲ୍ ଟେ କରିଦେ।
ହେ ତାଙ୍କର ଯଉ ଉଁ ଉଁ ଏ ବ ତାଙ୍କ ଉପରେ ଯୋଉଁ ଭାଇ ତାଙ୍କର ଘର ଆସଚି ଯେ ଛାତ ପକେଇ ସାରିଲାଣି କହୁଚନ୍ତି ତାଙ୍କର କବାଟ ଝରକା କରିବେ ସେଇଥିରେ। ତାଙ୍କର କବାଟ ଝରକା କରିବେ ଆଉ ଆଁ
ଆଁ।
କହିଲି ତାଙ୍କର କବାଟ ଝରକା କରିବେ।
ତତେ ଦେବେନି।
ତାଙ୍କର ଆଣନ୍ତୁ ଅଁ ଦିଅନ୍ତୁ ନଦିଅନ୍ତୁ ତାଙ୍କ ଜିନିଷକୁ କିଏ ଯାଉଚି ପଚାରେ।
ପଚାରେ ଲୋ।
ଆଁ। ଆଁ ମୁଁ କହିଲି ତ ଏଇନେ ଏଇନେ କହିଲି ଯେ ମୁଁ କହିଲି ଯଦି ସେ ନ କାଟୁଚନ୍ତି ତମେ କାଟିକି ଆଣ ବାହାରିକି ଠାକୁରଙ୍କ ଖଟୁଲି ଟେ ନିହାତି ଦରକାର ଠାକୁରଙ୍କ ଖଟୁଲି ଟେ କରିଦବା କଣ କହୁଚନ୍ତି କିଏ ଜାଣେ।
ଆଉ।
ଆଉ କଣ କହ?
ପୁ ପୁରୀ କି ମଟନ ନା ଚିକେନେ?
ଦେଖିଆ ବାପାଙ୍କୁ କୁହା ହେଇଚି ଚିକେନେ।
ତ ଭନ ବଉ ତ ଖାଉନି ଚିକେନ୍ ଏ ଯଉ ମଟନ।
ନାଇଁ ପା ମଟନ ଖାଇବନି କି ମଟନ ରାନ୍ଧିଲେ ସେଠି ରହିବନି ଏବେ କଣ କେମିତି କେୟାଣି।
ମଟନ ଯେ ଖାଉନି ଜମା।
ନାଇଁ ପା।
ଘୁଷୁୁରୀ ମାଉସ ଖାଇବ ମଟନ ଖାଇବନି।
ବାରା ଖାଇବ?
ବାରା ନାଇଁ ଲୋ ଚି ଘୁଷୁରୀ ଇଆଡେ ତାଙ୍କର ବାରା କୁହନ୍ତି।
ଖା ଖାଉଚି?
ହଁ।
କଉଠି?
ଏଇଠି।
ଆଁ ଆଁ।
କମ୍ପାନୀରେ ଆଣିକିନା ଦଉଚନ୍ତି।
ଏରା ଦେହ ଖରାପେ ପୁରୁଣା ଦେହ ରୋଗ ବାହାର କରିଦବ ସେ।
ତାକୁ କହୁଚି ଖାନି ବୋଲି ସେ ଖାଉଛି।
ଆଉ।
ଏଁ
ଆଁ। ନା ଲୋ କହିଚି ତୁ ଦେଖିଥିଲୁ କି ମୁଁ
ଆ।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
ଏଇ ବର୍ଷା ବର୍ଷେ ହଉଚି ଯେ ଭଲ ଲାଗୁନି ଥଣ୍ଡା ଥଣ୍ଡି ହେଇଚି ମତେ ଜ୍ୱର ଆଇଲାଣି ବିି ଆଜି।
ପୁରା ଖରା ପକେଇ ଦେଇଛି।
ଖରା।
ଉଁ ହୁଁ।
କେତେଟା ହେଇଛି ଟାଇମି?
ଯା ଚାଳିଶ ହବ, ସାଢେ ପାଞ୍ଚ ହେଇଛି।
ହଁ ଏକା ଟାଇମ କାଲି ମିଛ କଥା କହିଲୁ ଆଜି ଠିକ ଟାଇମ କହିଲୁ।
କାଲି ମୁଁ ଠିକ ଟାଇମ ଭୁଲ ଥିଲା ହେଲା ଆମ ଘଟା ଏଇ ଯୋଉ ଘଣ୍ଟାଟା।
ଓହୋ ହେଲେ ପାଞ୍ଚଟା ଚାଳିଶ ହେଲାଣି ଆଉ କଣ।
ହୁଁ।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
କାଲି ପୁଣି ମୁଣ୍ଡ ଧୋଇବି ଏଇ ପାଗକୁ ମୋତେ ଭାରି କେମିତି ଲାଗିଲାଣି?
କାଲି କଣ କି?
ଆ କାଲି ସାତ ଦିନ ଯେ ପୂଜା କରିବି ଯେ ମୁଣ୍ଡ ଧ ନ ଧୋଇଲେ ପୂଜାଟା କେମିତି କରିବି ଆଉ ଏମାନେ ପୂଜା କରିବାକୁ ହେଲେ ନା ସେ ତାକୁ ଟେଲଉଛି ସେ ତାକୁ ଟେଲଉଛି ସେ ତାକୁ ଟେଲଉଛି। ଆଉ କଁ ହେ ଝିଅଟା ଆଉ ଦି ବର୍ଷ ତିନି ବର୍ଷ ହେଲା ବେଳକୁ ତାକୁ ଶିଖେଇଦେବି ଯେ ସେ ସବୁଦିନ କରିବ। ଏମାନଙ୍କୁ ପେଲଉଥିବ କିଏ?
ହଁ। ଖାଲି ତୁ ପରେ ବ ଯା
ହୁଁ।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
ହୁଁ ଦେ
ଆଉ
ଆଉ ତେଉ ଯୋଉ କାଳିଆର ପୁଅଟେ ଝିଅଟେ ନାଁ ବା କଣ? କାଳିଆର ପୁଅଟେ ଝିଅଟେ ନା କଣ?
କୋଉ କାଳିଆ?
ଏଇ ତମ କାଳିଆ।
ହୁଁ ପୁଅଟେ ଝିଅଟେ। ଝିଅଟେ ନା ଖାଲି ପୁଅ ପୁଅଟେ ହେଇଛି।
ଗୋଟିଏ ଝିଅ।
ତା ଆମର ଅ ଦି ଖୁରି ଖୁରିଙ୍କର ଆ ବଡ ଖୁଡୀର ଝିଅଟେ ଦିଟା। ହଁ ସାନର ଝିଅଟେ। ଆଉ ମଝିଆ ଖୁଡିଙ୍କର ଗୋଟେ ଝିଅ ଗୋଟେ ଝିଅ ପୁଅ।
ବିିଭୁର।
ହଁ।
ଆଉ ୟାର ତ ଝିଅଟେ ଆଉ।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
ଆଉ କଣ କୁହ?
ହୁଁ ହୁଁ
ଆଉ କାହାର କେତେଟା ପୁଅ ଝିଅ କହ?
ଆମେ ତ ସାତ ଭଉଣୀ, ଦିଟା ଭାଇ ଧର ଛଅଟା ଭଉଣୀ।
ଛଅଟା କେନତି?
ଆମେ, ମୁଁ ନା ସିଏ ତିନି
ଓ
ଇଏ ଉଁମ ଦୁଇ ମୁ ଗୋଟେ ତିନି ଛଅ ନାଇଁ
ଅ
ଛଅ ଭଉଣୀ, ଦି ଭାଇ।
ଆ ମଜା କର।
ହୁଁ
ମଜା ମଜା।
ଆଉ ତ ଯେ କଟ କଣ୍ଢେଇ ତ କଢେଇ ତ ମୋ ସହିତ କଥା ହଉନି।
ହବ ଯେତେବେଳେ ଏ କଢେଇ ବ ହବ ତା ବୟସ ହେତେବେଳେ ସେ କଥା ହେବ ଏଇ ତା ବୟସ ହେଇନି କ ଥା ହେଲାବଳେ ହେବ ଆଉ।
ହୁଁ ହୁଁ
ହୁଁ।
ଆଉ
ଏଇନି ନା ଏନ ଡାକୁଛି ବାପା, ବୋଉ ନେ ଦେ
ହୁଁ
ହୁଁ
ଭାଇ ତ ସବୁ ଶିଖେଇଲା ବୋଉ, ବାପା ସବୁ
ହଁ ବା ବୋଉ ଡାକିଲା ଏଇ ତାକୁ ଡାକୁଛି ମାମା ମତେ ଡାକୁଛି ବୋଉ।
କାହାକୁ ଡାକୁଛି ମାମା?
ରିମାକୁ ଡାକୁଛି ମାମା ମତେ ଡାକୁଛି ବୋଉ।
ହୁଁ ନିକାାଶ
ଆଉ ସକାଳ ହୋଟ ହଟା କରିଦେଲା ଯେ ମୋତେ, ମୁଁ ନଉ ନୌକାତରେ ସୋଇଲାଣି।
ହାଁ
ଆଜି ସକାଳେ ହଟ ହଟା କରିଦେଲା ମତେ ଯେ ମୋ ମୋ ପାଖରେ ଶୋଇଲାନି।
କୁଆଡେ
ଏଇ ତାଙ୍କ ଘରକୁ ଏଇ ଯୋଉ ରିମା ଘର ଘରକୁ। ରିମା ଘର ଘରକୁ ଆଁ ନଉ ଠୁ କ ମତେ ତର ସୋଇଦେଲାଣି।
ହୁଁ ହୁଁ
ହେଲା କି ଏଇଆ କରୁଛି, ଆଉ କଣ କରିବା। ଆଉ କଣ କହ?
ହଁ
ହାଲୋ।
ହଁ
ଆଉ ରକହୁଛି, ଆଁ
ହଁ ହୁ